ହଁ।
ହଁ। ମୁଁ କହିଲି, ଆରଡ଼ି ଯାଇଚୁ?
ନା, ହଁ ହଁ, ଯାଇଚି ଆରଡ଼ି, ହେଲେ ଯେତେବେଳେ ଯାଇଥିଲି, ଜାଣିନଥିଲି ସେଇଟା ଆରଡି ବୋଲି। ନା ଛୋଟ ଥିଲି ଯାଇଥିଲି, ଆଉ ମନେ ନାହିଁ ବେଶୀ।
ହୁଁ। ଆରୋଡ଼ି ଟା ଆମର ଏଇ କଟକ ଆଡେ ନା, ନା କୁଆଡେ?
ନା କୋଉ ଆରୋଡି କଥା କହୁଚ? ନା ମୁଁ ଯୋଉଟା ଟାଉନ୍ ରେ ଯାଇଛି ସେଇଟା। ହଁ, ତାହେଲେ ସେଟା ଆରୋଡ଼ି ନୁହଁ ବୋଧେ।
ହଁ। ଯୋଉ ଶିବ ମନ୍ଦିର କଥା କହୁଛୁ ତ?
ମଙ୍ଗଳା ମା ମନ୍ଦିର ଥିବ, ଟାଉନ୍ ରେ ଜାଣିଚ ନା? ଏଇ ଯୋଉ କ୍ କଷିକା କଡି ମା ମଙ୍ଗଳାଙ୍କ
ହଁ ହଁ ହଁ। କଷକା କାକୁଡ଼ି ଜାଣିଚି। ମୁଁ ଯାଇନି ହେଲେ ଜାଣିଚି। ହଁ ହଁ ହଁ ହଁ।
ହଁ, ତାଙ୍କ ମନ୍ଦିର ଆଡେ ସେପଟେ ଯାଇଥିଲୁ। ସେ ସେଇପଟେ ଗୋଟେ କୋଉଠି ଗୋଟେ ମନ୍ଦିର ଆରୋଡ଼ି ମନ୍ଦିର ମତେ କିଏ କହିଥିଲେ, ମୁଁ ଯାଇଥିଲି।
ଅ ହ। ଆଉ ଗୋଟେ ଅଛି। ଦେଖିବୁ, ତୁ ତ ଦେଖିଚୁ ନା ଦେଖିନୁ? ମାନେ ଜାରେକା ଗଲା ସାଇଟ୍, ଜାରେକା ଯିବା ମାନେ ରାସ୍ତାରେ ବାଁ ହାଁ ବାଁ ସାଇଟ୍ ରେ, ଗୋଟେ ବିଲ ମଝିରେ ଗୋଟେ ଅଛନ୍ତି ଶିବ ଠାକୁର। ବୋହୁତ୍ ଉଁଚ୍ଚା ଶିବ ଠାକୁର, ତାର ତିନିଟା ମୁର୍ ମୁ ମୁହଁ। ତ୍ରି ମୁର୍ ତ୍ରିମୁଖ। ଗୋଟେ ବ୍ରହ୍ମା ବିଷ୍ଣୁ ଆଉ ଶିବ। ଦି ତିନି ଜଣଙ୍କର ତିନିଟା ମୁହଁ। ଗୋଟେ ବଡ଼ ମନ୍ଦିର। ଯେମିତି ଶିବ, ଟାଉନ୍ ରେ ଜେଡିକି ଟେ ଅଛି। ସେଡ଼ିକି ଟେ ହିଁ ସେ ବିଲ ମଝିରେ ଅଛି। ସେଠି ବାଟ ଅ ଥିବ? ଦୂରରୁ ବାସ୍ ଦେଖିଛି।
ଆଉ ହେଲା ଆମର ଏଠି ଗୋଟେ ଯୋଉଠି ଘର୍ଷଣ ଦିଆ ହୁଏ। ହେଟା କଣ?
ଆଖଣ୍ଡଳମଣି। ସେଇ ଟାକୁ ମୁଁ ଏଇ, ଏଇ ବର୍ଷ ନୂଆ ବର୍ଷ ରେ ଯାଇଥିଲି।
ଅ ହଁ। ଖର୍ଷଣ ଟା ବି ଭଲ୍ ଲାଗେ ଖାଇବାକୁ।
ହଁ, ବୋହୁତ୍ ସୁନ୍ଦର ଲାଗେ। ପିଇବା ପାଇଁ। ସେଠୁ ସାଙ୍ଗେ ସାଙ୍ଗେ ଦେବେ, ମନ ପୁରା ଖୁସି ହେଇଯିବ ପିଇକି। ଘରକୁ ଆସିଲେ? ଟିକେ ଜଷ୍ଟ ଖଟା ଲାଗୁଚି, ଆମ୍ବିଳା ହେଇ ଯାଉଚି ନହେଲେ ସେଇଠି ଫାଙ୍କା ଥିଲେ ପୁରା ସୁନ୍ଦର ଲାଗୁଚି। ଶାନ୍ତି।
ହଁ। ହଁ ସେଟା ଆମ୍ବିଳା ହେଲେ ବି ତା ମଧ୍ୟରେ ଟିକେ ଚିନି ଫିନି ପକେଇ ଦେଇକି ଆଉ ଥରେ ବି ଖାଇ ହୋଉଛି। ନହେଲେ ସେମିତି ବି ମୁଁ ଖାଇଦିଏ। ମୋ ନାନୀ ଥରେ ଯାଇଥିଲା ଆମ୍ବିଳା ବି ଲାଗିଲେ ପିଇ ହେଇଯାଉଛି।
ହଁ ହବ। କିନ୍ତୁ ସେଇଠି ଯୋଉ ସାଙ୍ଗେ ସାଙ୍ଗେ ଯୋଉଟା ଦେବେ ସେଟା ଏତେ ସୁନ୍ଦର୍ ଲାଗିବ। ବୋହୁତ୍ ବଢ଼ିଆ ଲାଗେ। ମୁଁ ଛେନା ଖାଏନି। ହେଲେ ବି ସେଠି ତା ଦେହରେ ଛେନା ପଡ଼ିଥିଲା। ମତେ ଏତେ ସୁନ୍ଦର ଲାଗିଲା ମୁଁ ଖାଇ ଦେଲି।
ବଢ଼ିଆ ଲାଗେ। ଛେନା କଦଳୀ ହେରିଆ ସବୁ ପଡି ଥିବ।
ହୁଁ ହୁଁ ହୁଁ। ବେଲ ଦହି ଯୋଉ ଦହି ନୁହଁ ତ ସେଟା ଯୋଉ କଣ କୁହନ୍ତି ହେଟା ରାବିଡି ଲହୁଣୀ।
ହଁ ପ ଏଇ ଯୋଉ ପଞ୍ଚାବୃତ କରିକି ତ ପକେଇ ଥିବେ ନା?
ହଁ।
ଭଲ ଲାଗେ। ମୁଁ କେବେ ବି ଯାଇନି ଆଣିଥିଲା ନାନୀ ଯୋଉ ଚକୋଲେଟ୍ ଡବା। ସେଇଥିରେ ସେପଟେ ସବୁ ଦିଅନ୍ତି।
ହଁ। ସେଠି ପା ମିଳେନି। ସେଇ ଗୁରା ବି ପଚାଶ ଷାଠିଏ ଟଙ୍କା ଗୋଟେ ଡବା ଟେ ବି। ବହୁତ ପଇସା ସେନ୍ତି ସବୁ ଜିନିଷ ବହୁତ ପଇସା ନିଅନ୍ତି। ସେଠି ପୁରା ଜଗିକି ଠିଆ ଠିଆ ହେଇଥିବେ ତୁ ଗାଡିରେ ଯିବୁ କି ନାହିଁ ଓହ୍ଲେଇବୁ କି ନାହିଁ ସେ ପଚାରିଦେବେ ମାନେ ତମ ଜାଗା କଉଟା। ଓ କଣ ପଚାରିଦେଇ କି ସେ ତାଙ୍କର ସବୁ ବାବା ମାନେ ତାଙ୍କର ସବୁ ବ୍ରାହ୍ମଣ ମାନେ ସବୁ ଠିକ ହେଇଯାଇଛନ୍ତି। ଏଇ ଏଇଠୁ ଆସିଲେ ଇଏ କରିବ ସେଇଠୁ ଆସିଲେ ସିଏ କରିବ ପୂଜା କରିବେ ତାଙ୍କର।
ହ
ହଁ ସାଙ୍ଗେ ସାଙ୍ଗେ ଟାଣି ନେଇଯିବେ ଏଇ ପୂଜା ସେଇଠି ଯାହା ଚାଲ କର। ଫାଷ୍ଟ ଥର ଯୋଉ ଯାଆନ୍ତି ସେଇଥରିକ ମାନେ ଠାକୁରଙ୍କର ଘର୍ଷଣ ବର୍ଷଣ କରିବୁ ପୁରା ମାନେ ପଇସା ଦେଇଦେଇକା ହାଲିଆ ହେଇଯିବ ବହୁତ ପଇସା ନେଇଯାଆନ୍ତି। ତାପରେ କିନ୍ତୁ ଆଉ ଯେବେ ଯିବୁ ଆଉ ଏତେ ମାନେ ଘର୍ଷଣ ଆଉ କରିବାକୁ ପଡିବ ଯେ ଇଚ୍ଛା ହେଲେ କରିବୁ ନହଲେ ନାହିଁ ଖାଲି ବୁଲିକି ଆସିବୁ।
କଣ ଫାଷ୍ଟ ଥର ଯିଏ ଯାଆନ୍ତି ଘର୍ଷଣ କରିବାକୁ ପଡେ?
ଫାଷ୍ଟ ଥର ମନ୍ଦିରକୁ ଯିବୁ ମାନେ ଭୋଗ ଟିକେ କରିବୁନୁ ଠାକୁରଙ୍କ ପାଖରେ ଏତେ ବାଟା ଯାଇଚୁ ଯାହେଲେ
ତାହେଲେ ମ ସେଠିକାର ଭୋଗ ହେଲେ ଘର୍ଷଣ କରିବାକୁ ପଡେ ନା କଣ?
ହଁ ଏଇଟା ହେଲା ଠାକୁରଙ୍କୁ ଘର୍ଷଣା ଦବାକୁ ପଡେ ସେଇଟାରେ ସିଏ ତିନି ହଜାର, ଚାରି ହଜାର ଟଙ୍କା ଲେଖା ଚାନ୍ଦା ମାନେ ବ୍ରାହ୍ମଣ ମାନେ ନେଇଯାଆନ୍ତି।
ବା ବା।
ତାଙ୍କର ଗୋଟେ ରୁମ ଅଛି ମାନେ ସବୁ ବ୍ରାହ୍ମଣ ମାନେ ସବୁ ଘର କରିକି କି ସବୁ ରଖିଥିବେ।
ହୁଁ।
ସେ ଘରେ ଜୋତା ଥୋଇବା ପାଇଁ କହିବେ ତ ନହେଲେ ଜୋତା ଅଲଗା ଜାଗାରେ ଥୋଇଲେ ବି ପଇସା ନେବେ। ସେ ସେ ଜୋତା ପଇସା ସେ ଜିନିଷ ବ୍ୟାଗ୍ ପତ୍ର ଯାହା ବି ରଖି କି ପସ ଯହାବି
ହଁ।
ତ ତାଙ୍କ ପାଖରେ ଥୋଇକି ଆସିବୁ। ତା ପଇସା ଲାଷ୍ଟକୁୁ ତାଙ୍କୁ ଦେଇକି ଆସିବ ପୁରା ଚାନ୍ଦା ଆକାରରେ।
ଆରେ ଆରେ ସେଠି ବି ସେ ଗୋଟେ ବ୍ୟବସ୍ଥା ସେ ଗୋଟେ ଚାକିରି ଚଲେଇ ଦେଇଚନ୍ତି ଆଉ।
ହଁ ମାନେ ଫାଷ୍ଟ ଯୋଉମାନେ ଯିବେ ଏଇଟା ଜାଣିନାହାନ୍ତି। ସେମାନେ ଟିକେ ଅଧିକ ଇଏରେ ପଢିବେ। ତାପରେ, ଥରେ ଦିଇଥର ଗଲାବେକୁ ଜାଣିଥିବେ ଆଉ କହିବେ ନା ଭୋଗ କରିବ ହଁ ସେମିତି ଯିବମୁଁ ବୁଲିକି ଆସିି
ଓହୋ। ପୁରୀରେ ବି ସେମିତି ନୁହଁ କି? ମାନେ କ ଆସ ଏଟା କରିଦେବି ସେଟା କରିଦେବି ଆସ ପାଖ ଦର୍ଶନ କରେଇଦେମି‌। ଦିଅ ପାଞ୍ଚ ହଜାର ଦିଅ ଦିଅ ହଜାର ଦିଅ ହଜାର ଏମିତି କରିଦୋଉଚନ୍ତି। ମାନେ ଗୋଟେ ବ୍ୟବସାୟୀ ଭାବରେ ସେ କରିସାଇଲେଣି ସବୁ
ପୁରୀଠୁ ପୁରୀଠୁ ଆଖଣ୍ଡଳ ମଣିରେ ଆହୁରି।
ଉଁ ହୁଁ।
ବୋହୁତ ନେଇଯାଆନ୍ତି। ଆଉ ତାପରେ ବି ସେଠି ଯୋଉ ଇଏ ହୁଏ ଯେମିତି ବାରିଣିରେ ଆମର ସବୁ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ସେମିତି ସେ ସେଠି ବି ଅଛି ଦିଆଯାଏ ଶ୍ରାଦ୍ଧ। ସମସ୍ତଙ୍କୁ ପିଣ୍ଡ ଦାନ କରାଯାଏ।
ସେଠି?
ହଁ।
ଗୋଟେ ପୋଖରୀଟେ ଥିବ ନା ସେଠି?
ହଁ ହଁ ସେଇ ପୋଖରୀ ପାଖରେ ପୋଖରୀ ପାଖରେ ପାହାଚ ପାହାଚ ହେଇକି ଗୋଟେ ସେ କୁଣ୍ଡ ଭଳିଆ ଅଛି। ଛୋଟ ମନ୍ଦିର ଟାଇପ ର ସେଠି ବସି ଶ୍ରାଦ୍ଧ କାମ ସବୁ ପିଣ୍ଡ ଫିଣ୍ଡ ଦେବେ। ଆଉ ଅସ୍ଥି ବିସର୍ଜନ ବି ସେଇଠି କରିହବ।
ସେ ବୋଧେ ତା ଶାଖା ଗୋଟେ ଯାଇଚି ବୋଧେ ଗଙ୍ଗାକୁ କି କୋଉଠି ଆଉ।
ସେ କିନ୍ତୁ ବୋହୁତ ପଇସା ସେମାନେ ସବୁ ପଇସା କହିବେ।
ପଇସା ତ ସେ ହଁ ମୁଁ ଶୁଣିଚି ସେଠି ବୋହୁତ ପଇସା ଖାଲି ଏଇଟା କରିଦେବେ ଏଇଟା କରିଦିଅନ୍ତୁ ଏତିକି ଟଙ୍କା। ହ
ଚୁଟି ଆମର ମାନିସିକ ଥିଲା ତ ପୁଅର ପକେଇବା ପାଇଁ। ଆମ ପୁଅର ଚୁଟି ପାଇଲା ନେଲେ ମାନେ ପଇସା ଆଗେ ପଇସା କହିଲେ ନେବେ ଦଶ ହଜାର ତାପରେ ଆ
ତିଇ ପାଇଁ
ହଁ ତାପରେ କହିଲୁ ଆମେ ଥାଉ ଆମେ ପକେଇବୁନି ଏଇ ଆମର ଆଉ କେବେ ଆସିକି ପ୍ ତାପରେ ଯୋଉ ମାନେ ଏମିତି ଯୁକ୍ତି ଯୁକ୍ତି ଲାଗି ଲାଗି ଲାଗି ଲଗିକା ଲାଷ୍ଟବେଳକୁ ସିଏ ପକେଇଲେ ଚାରି ହଜାରେ ନେଲେ।
ଚାରି ହଜାରେ।
ମାନସିକ ଥିଲା ଯେହେତୁ ପକେଇଲୁ ଖର୍ଚ୍ଚ ସହେ ଟଙ୍କା ଦଶ ହଜାର ପନ୍ଦର ହଜାର ଲୋକ ଦେଖିକିବି ସେ ପଇସା କହିଦେବେ।
ଅନା।
ଆମ ତାରିଣୀରେ ଆହୁରି ଚୁଟି ପକେଇଲେ ଅଳ୍ପ ପଇସା ଲାଗୁଚି।
ହଁ ମ ତାରିଣୀ ତ କମ ପୁରୀରେ ବି ନାହିଁ କି ଆ ନରେନ୍ଦ୍ର ପୋଖରୀ ପାଖରେ।
ହଁ ପୁରୀରେ କେବେ ଜାଣିନି କେବେ କଣ ଲାଗୁଛି କିନ୍ତୁ ଆମର ତାରିଣୀରେ ପଡିଥିଲା ଚୁଟି ସେ ତାଙ୍କର ସବୁ କମ ପଡୁ ପଇସା ନେଇଥିଲି କି ଆରୋଡି ପାଖରେ ବହୁତ
ଚାରି ହଜାର ବାପା
ପୁଣି ସେ ଏକ ପୁରା ସାଇଜ କରିକି ବି ପାରିବେ କି?
କରିବେନି ନା ଅଧା ଚି ଚଞ୍ଛା ମାନେ ଟିକେ ଟିକେ ଲାଗିଥିବ ଚଞ୍ଚ୍ଛା ମାନେ ପ୍ଲେନ୍ କରିବେନି।
ହଁ ରାମ୍ପୀ ଦେଇକି ଖାଲି ଛାଡ଼ିଦେବେ।
ସେଇଥିରେ ଚାରି ହଜାରେ।
ପଇସା ବା ଏବେ ପୁରା ପତ ପଇସା ଅଧିକ ନଉଛ ଯୋଉଟା ପଚାଶ ଷାଠିଏ ଟଙ୍କା ଶହେ ଟଙ୍କା ହେଇଯିବ ସେଇଟା କିଏ ଚାରି ହଜାର ପାଞ୍ଚ ହଜାର ନଉଛନ୍ତି?
ହଁ ଆମ ଖୁସି ଯେତିକି ହବ ଧର ପାଞ୍ଚଶହ ଟଙ୍କା ନେଲେ ବି ଚଳିବ। ଚାରି ହଜାର।
ହଁ ବା।
ଆମେ ତ ଆମେ ତ ଖାଲି ଚୁଟି ପକାଇବ ଖାଲି ଏଠି ଯିବୁ ଚାରି ହଜାର ଟଙ୍କା ଦେଇକି ଏଇ ଗାଡି ଭଡା କରିକି ଯାଇଥିବୁ ଅ ଚାରି ହଜାର ଟଙ୍କା ଖାଲି ଏଠାରେ ଦେଇଦବୁ ଆଠ ଆ ଆଠ ହଜାର ଟଙ୍କା ଏଠି ପଳେଇଲା ଆଉ ଖାଇବୁ ପିଇବୁ ବ୍ରାହ୍ମଣଙ୍କୁ ଦେଇଦବୁ ଦି ହଜାର ସଇଲା ଦଶ ହଜାର ଏଇଠି।
ହଁ ବା ତା ଅପେକ୍ଷା ସେଇ ପଇସାରେ ତୁ ପୁରୀ ଫୁରି ବୁଲି ଆସିବୁ ବି ମନ୍ଦିର ନା ଯୋଉ ଘର ଯୋଉ ର ଘର କରିକି ମାନେ ଘର ଭଡା ନେଇ ର କିନ୍ତୁ ଆରଡି ଯାଇ ଥରେ ଆସିଲା ବେଳକୁ ତୁ ପୁରା ଚ ଚ ଚନ୍ଦା ହେଇଯାଇଥିବୁ।
ହଁ ତାପରେ ବି ସେଠି ମାନେ ବହୁତ ଡାଇ ବାଛୁରୀ ସେମାନଙ୍କୁ ସବୁ ଖାଇବା ପାଇଁ ତାକୁ ସେମାନେ ସବୁ ମାନେ ମାରନ୍ ତିନି ବା ବ ଏବେ ଖା ଦୌଡିକି ଆସିବେ ମାନେ ଦୌଡି ଆସିବେ ତୋତେ ଖାଲି ଶୁଙ୍ଗିବେ ବାଛୁରୀ ଗାଈ ସେଣ୍ଢ।
କୋଉଠି ସେଇ ଆରଡିରେ?
ସେ ଯୋଉ ଆଖଣ୍ଡଳମଣିରେ।
ଓହୋ ହୋ।
ମେଞ୍ଚେ ମ୍ ଯେତିକ ମାନେ ଗାଈ ମୁଁ କେବେ ଦେଖ ଦେଖିନଥିବି ସେଇଠି ଦେଖିନି ଏତେ ଏମାନେ କହିବାରନାଇ ସମସ୍ତେ ଦିଅନ୍ତି ନା କଦଳୀ ବିସ୍କୁ ଯାହା ହବ ସେଠି ସବୁ ରୁହ ତ କାହାକୁ ମାର ବହୁତ ରୁହନ୍ତି ସେଇଠି ଗାଈ ଆଉ ସେଣ୍ଢ ବାଛୁରୀ।
ମୁଁ ଯାଇନି ରକରକ ଜିଟ ପିଟ ମୁଁ କ ଯାଇନି ଯିବାକୁ ଇଚ୍ଛା ଅଛି। ଏଠୁ କେତେ କିଲୋମିଟର ହବ?
ଟାଉନ ରୁ ହଁ କେତେ କିଲୋମିଟର ମୁଁ କହିପାରିବିନି। ଆମେ ଘରୁ ବାହାରିଥିଲୁ ପାଞ୍ଚଟାରୁ ପାଞ୍ଚଟାରୁୁ ବାହାରିଲୁ ଆମ ରୋଡ ରୁ ଧର ପାଞ୍ଚଟାରୁୁ ବାହାରିଲୁ ପହଞ୍ଚିଲୁ ଉ ଟାଉନରେ ବିରଜା ମନ୍ଦିର ଦର୍ଶନ କରିକି ସେଠୁ ନଅଟାରେ ବାହାରିଲୁ ସେଠି ଜାଇଁକି ବାରଟାରେ ପହଞ୍ଚିଲୁ।
ଆଚ୍ଛା ଦି ତିନି ଘଣ୍ଟା ଲାଗିବ ନା।
ମାନେ ଜାମ୍ ଦେଖିକି। ସେଠି ସେଇ ଟାଇରେ ଗୋଟେ କିଛି ଗୋଟେ ମେଳା ହଉଥିଲା ସେ ରାସ୍ତାରେ
ହୁଁ।
ଯୋଉ ଉଁ, ସେପଟ ପୁରା ଜାମ୍ ଥିଲା ଆଉ ଯୋଉ କୁସୁମାରେ ବି କଣ ଗୋଟେ ହଉଥିଲା। ନୂଆ ବର୍ଷରେ ସବୁ ଲାଇଟ୍ ଫାଇଟ୍ ହେଇକି ସେଠି ସବୁ ହଉଥିଲା ଜାମ୍ ଥି ରାସ୍ତା ଗୁଡରା ସବୁ ଭିଡ ଥିଲା। ଆମେ ଯାଇଙ୍ଗି
ହୁ, ହୁ ନେଇ